ହାଲୋ।
ହାଲୋ।
ଆଜ୍ଞା ସାର୍ ନମସ୍କାର।
ହୁଁ ନମସ୍କାର।
ହୁଁ ରଜରେ ଦେ
କଁ କରୁଚନ୍ତି? ଖାଇକି ଆସିଲି ଆଉ।
ସେଇ ଶୋଇବାକୁ ଯାଉଥିଲି ଆଉ।
ସାଇପଡ଼ିବେ?
କଁ କହିଲେ?
ଜଲ୍ଦି ସୋଇପଡ଼ିବେ।
ନା ନା ଏ ଖାଇକି ଆସିଲି ଗେମ୍ ଟିକେ ଖେଳିବି ତାପରେ ଯାଇ ଶୋଇବି ଟିକେ।
କଣ।
ଫିଫାୟାର୍ ଖେଳେ।
ଭଲ ହେଲା ମୋର ସେଇଟା ଖେଳିବି ଆଉ।
ଆଜ୍ଞା।
ଲାଇଟ୍
କଁ କହିଲେ?
ଭାଇଡ୍ କେତେ ଲଭନ୍
ମୋରତ ଅଛି ହୁଁ ଠିକସେ ଦେଖିନି ପଚସ୍ତରି ନା ଛଅସ୍ତରି ଏମିତି ଦେଖିନି ଠିକ୍ ସେ ମନେ ନାହିଁ।
ହୁଁ।
ଆଁ ଆପଣଙ୍କର?
ମୋର ଗୋଟେ ପୁରୁଣା ଏଇଟଟେ ଥିଲା ହେଟା ଯୋଉ ମଝିରେ ଯୋଉ ହ୍ୟାକ୍ ନଥିଲାନା ମୁଁ ସେ ହାକ୍ ମୁଁ ସେଲଗେଇ ଦେଇଥିଲି। ସେଆଇଡି ଜାଗାରେ। ଆଉ ଚାରି ବର୍ଷ ହେଲା ଗୋଟେ ନୂଆ ଆଇଡ୍ ଖୋଲିଚି ବେଶି ଏତିରେ ଖେଳେ ନାହିଁ କେତ ଅଠାବନ ଅଣଷୋଠି ଏମିତି କଣ ଥିବ ସତାବନକି ଅଣଷଠି ଭିତରେ ଏମିତି କଣ ଥିବ ଗୋଟେ।
ହଁ ଆଇଡି ବେଶୀ ଦିନି ଯାଏନି।
ଁ ସେଇଥିାଇଁ ମୋର ସେ ଆଇଡ଼ିଟା ବ୍ୟାନ୍ ହେଇଗଲା କେତେ ପଞ୍ଚଷଠିନା ଛଅଷଟିଏ ଲେବଲ୍ ଥିଲା ବହୁତ୍ ଦୁଃଖ ହେଲା ବହୁତ୍ ବଢିଆ ବଢିଆ ଜିନିଷ ହେଥି
ହଁ।
ଆଉ ଆଜି କଁ ଖାଇଲେ?
ଆଜି ଖାଇଲି ରୁଟି ଆଉ ସନ୍ତୁଳା।
ଆପଣ ଭଲ ଲାଗେ?
କଷ୍ଟମଷ୍ଟରେ ଯାଇଛି ଖାଲି ଆଳୁ ଖାଇଛି ଆଉ କିଛି ଖାଇନି।
ରହୁଚନ୍ତି।
କଣ କହିଲେ?
ହଷ୍ଟେଲ୍ ରେ ରହୁଛନ୍ତି।
ନାଁ ନାଁ ଘରେ ନାଁ।
ଘରେ ରହୁଚନ୍ତି ସନ୍ତୁଳା କଣ ଭଜା ଟିକେ ଖାଇଥାନ୍ତ ଆଳୁ ଭାର୍ତ୍ତା ଟିକେ
ଘରେ କରିଥେଲେ ଆଉ କଣ କରିବୁ ଯାହା ହେଲେ ଖାଇବାକୁ ପଡିବ ଯାହା ଘରେ ହବ ଖାଇବାକୁ ପଡିବ।
ଆଉ କଣ କରିବା?
ଆ ଆପଣ କଣ ଖାଇଥିଲେ?
ମୁଁ ମୁଁ ରାତିରେ ଭାତ ଖାଏ ଭାତ ଖାଏ ନେଇ ଏଇ ତିନି ଚାରି ଦିନ ହବ ଭାତ ଖାଉଚି କାରଣ ଅ ରୁଟି ଖାଇଲା ବେଳକୁ ଭଲ ଲାଗୁନି ଗୋଟେ। ଅଭ୍ୟାସ ନାହିଁ ନାଁ ଭାତ ଖାଇଆର ଅଭ୍ୟାସ ଏଇରା ଭାତ ଡାଲି ଆଉ ଆଳୁ ଭାର୍ତ୍ତା ଏଇଆ ଖାଇଲି ଆଉ କଣ ଖାଇବି?
ରାତିରେ ଭାତ ଖାଇଆକୁ ମୋତେ ଭଲ ଲାଗେନି।
ନାଇଁ ରାତିରେ ଜଣ ଜଣଙ୍କୁ ଭାତ ଖାଇବାକୁ ଭଲ ଲାଗେନି ଜଣ ଜଣଙ୍କୁ ଭଲ ଲାଗେ ଆଉ ରାତ ରାତିରେ ବେଶୀ ଖାଇବା ବି କଥା ନୁହଁ ସେଇଥିପାଇଁ ରୁଟିଟା ଖାଆନ୍ତି କି ଲାଇଟ୍ଲି ଖାଆନ୍ତି ଖାଇବାଟା।
ରୁଟି ବି ବେଶୀ ଖାଆନ୍ତିନି ଗୋଟେ ଦିଟା ଖାଆନ୍ତି।
ହୁଁ ଗୋଟେ ଦିଟା ପୁରା ଲାଇଟ୍ଲି ଖାଆନ୍ତି ରାତିରେ। ହେବି ଖାଆନ୍ତି କେତେବେଳେ ନାଁ ଖରା ବେଳଟାରେ ଖରାଳଟାରେ ଲୋକ ହୁଁ ହୁଁ ହୁଁ। ହେବି ଖାଆନ୍ତି। ମାନେ ପେଟ ପୁରିଲା ଭଳିଆ ଖାଆନ୍ତି ତାପରେ ଇଭିନିଂରେ ଏମିତି ଇଭିନିଂରେ ବି କିଛି ନାହିଁ ସକାଳେ କି ଜଳଖିଆ କିଛି ଖାଉ କି ଚାହା ବିସ୍କୁଟ ହଉ କି ସେ ଚୁଡା ହଉ କି ଚିନି ହଉ କି ଯାହା ବି ହଉ। ଖାଇବେ?
ହୁଁ ହୁଁ।
ଆଉ ଖ ଯାହା ସବୁ ଯାହା ଯାହା କାମ କରିଆକୁ ଯିବେ ଏଠି ଖରାବେଳୁକୁ ଆସିକି ଭାତ ଆଉ ଯାହା ଯାହା ଇଏ ଯୁଆଡେ ଖାଇବେ ଖାଇବେ ଫୁଣି ଥରେ ତା ସନ୍ଧ୍ୟାବେଳକୁ ସେଇ ସନ୍ଧ୍ୟାବେଳକୁ ବି ସେଇ ଲୋକ ବି ଚା ଚାହା ଖାଆନ୍ତି।
ଚାହା ତ
ଆପଣ ଖାଆନ୍ତିନା ଚା। ଆପଣ ମାନେ କେମିତି ଖାଆନ୍ତି ଚାହାଟା ମାନେ କେମିତି ଖାଆନ୍ତି ତଥାପି।
କଣ କହିଲେ?
ଚାହାରେ କଣ ବିସ୍କୁଟ ପକେଇକି ମାନେ କି ଖାଲି ଚାହା ପିଅନ୍ତି କି
ନାଁ ନାଁ ଚାହା ସେଉ ବିସ୍କୁଟ ଆଉ।
ହଁ ହଁ ମୁଁ ସେଉଟା ଖାଏନି ବିସ୍ ବିସ୍କୁଟ ଚୁଡ଼ା ବିସ୍କୁଟ ଚୁଡ଼ା ଚାହା।
ଚୁଡ଼ା ତ ପ୍ରାୟେ ପକାନ୍ତି କିନ୍ତୁ ସେଉ ଟିକେ ପକାନ୍ତି ଆଉ। ହୁଁ।
ହୁଁ। ମାନେ ବୁଢୀଲୋକ କି ବୁଢାଲୋକ ସେମାନେ ମୁଢି ଅଧିକ ଖାଆନ୍ତି ମୁଁ କାଁ ଭାଁ ଖାଏ ମୁଁ ତ ଆଉ ଏତେ ମୁଢି ଫୁଢି ଖାଉନି ସେଇ ଯାହା ଚୁଡା ବିସ୍କୁଟ। ଚାହା ବି ଆଉ ଖାଉନି ଚାହା ତ ହଉନି ଚାହା ଆଉ ଖାଉନି। ବିସ୍କୁଟ ଯାହା ଦିଟା ଖାଇଦିଏ ନହେଲେ ନାହିଁ।
ହୁଁ ହୁଁ।
ଚାହା ଭିତରେ ହଉନି ଯେ ମୁଁ ମାର୍କେଟ ଆଡେ ଯେତେବେଳେ ଯାଏ ଦହିବରା ଖାଇଦିଏ ନହେଲେ। ଗୁଗୁଁ ବରା, ଘୁଗୁନି ଯାହା ସବୁ ଜଳଖିଆ ଟିକେ ଟିକେ ଖାଇଦିଏ।
ଓହୋ ଆଉ ପୁରୀ ଯାଇନାହାନ୍ତି ବୁଲିବାକୁ।
ନାଁ ପୁରୀ ଯିମି କ'ଣ ଏଇବେ ଏବେ ଯିମି କ'ଣ ମରିକି ଆସିିମି।
ହୁଁ ଗହଳି ଯୋଭଳିଆ।
ଯୋଉ ଲୋକ ପ୍ରଭୁ। ସେ ଠାକୁରଙ୍କୁ ଯେତିକି ସମୟ ନ ଦେଖିବୁ ମାନେ। ଲୋକ ତତେ ଚଢିକି ମାରି ଦେବେ ତ।
ହଁ ଏବେ ତ ଠାକୁର ନଥିବେ ଅନୁସରଣ ଘରେ ଥିବେ ତ କେହି ଦେଖିପାରିବେ ନି।
ହଁ ଯେ ତାଙ୍କର କାଲି ତ ସ୍ନାନ ଯାତ୍ରା ଗଲା।
ହୁଁ ଆଜି ତମର ଦେହ ଖରାପ ଥାଉ ସେ ଅର୍ଣ୍ଣ ପ୍ରସନ ଘଟି।
ସିଏ ଆଜି ମେଡିସିନ ଖାଇକି ଶୋଇଥିବେ।
ହୁଁ।
ଆଜ୍ଞା ଗୋଟେ ଦିନ ଠିକ ହେଇଯିବି କ'ଣ ପାଇଁ ନା ଲକ୍ଷ୍ମୀ ବା ମେଡିସିନି ଟା ଦେଇଥିବେ।
ହୁଁ।
ଦି ଜଣ ଚାଲିକି ଯିବେ।
ଆପଣ କ'ଣ ଜବ୍ କରୁଛନ୍ତି।
ନା ନା ମୁଁ ରବଲ ପଢୁଛି।
କ'ଣ ପ୍ଲସ ଥ୍ରୀ।
ହଁ।
ଓ ହୋ।
ନ ଦେ ହିସାବ କରୁଛନ୍ତି।
କ'ଣ କହିଲେ।
ଜାଉ କରୁଛନ୍ତି ବୋଧେ।
ନା ନା ମୁଁ ବି ସେ ପ୍ଲସ ଥ୍ରୀ ଚାଲିଛି ଗ୍ରାଜୁଏସନ ଲାଷ୍ଟ ଇୟର।
ନାଁ ମୋର୍ ସେକେଣ୍ଡେ ଇୟର।
ଅ ହଁ।
ଆଉ ଘରେ ସବୁ କେମିତି ଅଛନ୍ତି।
ମୁଁ ଘରେ ସବୁ ଭଲ ଆଉ ଆପଣଙ୍କ ଘରେ।
ନାଁ ସବୁ ଭଲ।
ଆପଣଙ୍କ ଘରେ କିଏ କିଏ ରହୁଛି।
ମୋର ବାପା, ବୋଉ ମୁଁ। ତିନି ମୋ ସାନ ଭାଇ ଚାରି ଜେଜେ, ଜେଜେମା ଛଅ। ଜେଜେ, ଜେଜେମା ମିଶେଇ ଛଅ ଜଣ।
ହଁ ହୋ।
ତମର।
ଆମର ବି ସେୟା ଭାଇ, ଭଉଣୀ, ବାପା, ବୋଉ। ଦାଦା, ଖୁଡି ଆଉ ଜେଜେମା।
ମାନେ ଆପଣଙ୍କର ଜଏଣ୍ଟ ଫ୍ୟାମିଲି ଆଉ।
ହୁଁ ଜଏଣ୍ଟ ଫ୍ୟାମିଲି।
ପାଞ୍ଚ ଠି ଜଣ ରହୁଛନ୍ତି ଆଉ।
ହୁଁ।
ତମର ସାନ ଭାଇ ନା ସାନ ଭଉଣୀ ମାନେ ତମେ ଏକା ନା କଣ?
ସାନ ଭାଇ ସାନ ଭଉଣୀ ଦି ଜଣ ଅଛନ୍ତି। ଆଉ ବଡ ଭାଇ ଗୋଟେ ଅଛି ସେ ବାହାରେ ଚାକିରି କରୁଛି।
କୋଉଠି?
ରାଉଲୁକେଲା।
ମ ଜବ କଣ କରୁଛନ୍ତି ମାନେ କୋଉ ଟାଇପ ର?
ସେ ଇଲେକ୍ଟ୍ରିକାଲ ଜେଇ ରେ ଅଛନ୍ତି ଆଉ।
ଓହୋ।
ହୁଁ। ଆଉ ଆପଣ ସାନ ଭାଇ ପଢାପଢି କର
ହଁ ସାନ ଭାଇର ଏଇ ଟେଣ୍ଟ ସହିଲା ଆଉ।
ଓ ହ।
ଉ ହୁଁ ଭଲ।
ଘରେ ସମସ୍ତ ଦେହ ଭଲ ଅଛି?
ହୁଁ ଦେହ ଭଲ ଅଛି। ଆଉ ରଜ ରେ କୁଆଡେ ଯାଇଥିଲେ ବୁଲିଲେ?
ରଜ ରେ କୁଆଡେ ଆମର ଏଇ ଗାଁ ଗାଁରେ ତ ଥିଲା ଫେମସ। ଭୁବନେଶ୍ଵର ଫେମସ ଆମରି ଗାଁ ରେ ହିଁ ହୁଏ ସେଇଠି ସବୁ ବୁଲାବୁଲି କରିବୁ।
ଭଲ ଗାଁ ରେ ରହିଲେ ଭଲ।
ଆପଣ ଯାଇଥିଲେ?
ହୁଁ ଫାଷ୍ଟ ଦିନ ଯାଇଥିଲି ଆପଣ ଜାଣିଥିବେ ଯାଜପୁରୁ ଗୋଟେ ଅଛି ଗଡ଼ମଧୁପୁରୁ?
ହୁଁ।
ଗୋଟେ ଜଗା ହାତରେ ପଘା ଯୋଉ ଫିଲ୍ମ ସୁଟିଂ ହେଇଥିଲା।
ହୁଁ।
ଗଡମଧୁପୁରୁ ଫାଷ୍ଟ ଦିନ ଯାଇଥିଲି। ସେକେଣ୍ଡେ ଦିନ ଆମ ଏଇ ରୋଡରେ ଖାଲି ବୁଲିଥିଲି। ଥାର୍ଡ଼ ଦିନ ଯାଇଥିଲି କେଉଁଝର ଘଟଗାଁ ଆଉ
ଉ ହୁଁ।
ହୁଁ। ତ ସେ ଗାଁ ରହିଛି ଆଉ ରଜ ମଉଜ କରିଛନ୍ତି ଆଉ ନା କଣ? ହଉ। ଆଉ କଣ କରିବେ ବୋଲି ଭାବିଛନ୍ତି?
ପୋଲିସି ଲାଇନି ରେ ପକେଇବି ଆଉ।
ଏ ଏବେ ଡିଫେନ୍ସ ରେ ବି ପକେଇ ପାରୁଥିବେ?
ନାଇଁ ଏ ପକେଇନି ପଢା ପଢି ଚାଲିଛି କିଛି ପକେଇ ନାହିଁ ଏ ଆଉ ଥରେ ପକେଇଦେବୀ।
ହଁ ସାରିଲେ ପକଇଦେବେ ଡିଫେସ ରେ ପକେଇଦେବେ ପୋଲିସି ରେ ପକେଇଦେବି ଯୋଉଟା ହେଲେ ଗୋଟେ ଆସିବ ଆଉ।
ହୁଁ।
ଆଉ ପାଇଁ ଦୌଡା ଧୌଡି କରିବା ପାଇଁ ପଡୁଥିବ?
ହଁ ସେଇଟା ତ ଚାଲିଛି। ଆଉ ତମେ କଣ କରିବ?
ମୁଁ ଭାବୁଛି ଆଉ କଣ କରିବି।
ହୁଁ।
ପୋଲିସରେ ହେଇଯାଇପାରେ ଡିଫେନ୍ସରେ ତ ହବନି ମୋ ଦେହଟା ଖରାପ ବୋଲି ଫିଜିକାଲିରେ ବାହାରି ଯିବି। ସେଇଥିପାଇଁ ଦେଖିବା ବିଜନେସ ହେରିକା ଆଗକୁ ଗୋଟେ କରିବି ଆଉ
ଓହୋ।
ହୁଁ ଭଲ କଥା ଆଉ କଣ? ବଣିକି ବି ନା ମୁଁ ସବୁ ସବୁ ହେଇଯିବ ଯଦି ଇଛା ହେଲା ଯଦି ଗେମ୍ ଖେଳିକି ଯଦି ଶୋଇବି ତାହେଲେ ବାରଟା ବାରଟା ସାଢେ ବାରଟା ହେଇଯିବ। ନର୍ମାଲ ଯଦି ଇଚ୍ଛା ହଉଚି ଯଦି ଏଇ ଏଗାରଟା ହବ ହେ ଦିଅ ଛାଡ଼ କିଏ ଚାହିଁବେ ଏତେ ସମୟ ଦିଅ ଶୋଇପଡ଼। ଆଜି ପୁଣି ଆମର ବର୍ଷା ଟିକେ ହେଇଛି ଥଣ୍ଡା ଟିକେ ଲାଗିବ ନିଦ ଟା ହେଇଯିବ।
ହଁ
ଆପଣ ଗେମ୍ ଖେଲି ଲେଟଲାଇଟ ମାନେ ଲେଟନାଇଟରେ ଗେମଟା ହବ।
ଆମେ ସାଙ୍ଗ ହେଇ ସବୁ ଖେଳୁ।
ହଁ ତିନ ଚାରି ଜଣ ଥେ ସ୍କୁୁଆଡ ହେଇ ଖେଳୁଥିବେ ଆଉ
ହଁ।
ଭାଇ କେତେବେଳେ ଆସିବ?
ମୋର ସେମତି ଆମର ସେମିତି କିଛି ନାହିଁ ଯେତେବେଳେ ସରିବ। ସେ ଗୋଟେ ହଉ କି ଦିଟା ହଉ କି ବାରଟା ହଉ କି ଯେତେବେଳେ ସରିବ
ଆରେ ରାଙ୍କ ପୁସ୍ କରୁଥିବେ।
ହଁ ଯେଉଁଥିରେ ଟାର୍ଗେଟ୍ ରଖିଥିବ ମାନେ ସେଇ ଟାର୍ଗେଟ୍ ପୁରା କରୁ ତାପରେ ଶୋଇ
ହଁ ଏବେ ରାଙ୍କ ମାନେ ଯୋଉ ଆପଣ କୋଉଥିରେ ଅଛନ୍ତି ମାନେ ବରମୁଣ୍ଡାରେ କୋଉଥିରେ ଅଛନ୍ତି କୋଉ ରାଙ୍କରେ
ହଉ ମଣ୍ଟୁ ଭାଇ ଏବେ ତ ମୁଁ ଖେଳୁନି ଆଉ ବେଶୀ।
ହୁଁ।
ଯଉ ଗେମ ଯୋଉ ଚେଞ୍ଜ କରିଦଥିଲା ସବୁ ଆଉ ମୁଁ ସେଥିପାଇଁ ଖେଳୁନି ବେଶି ଆଉ।
କେତେରେ ଅଛନ୍ତି
ସେବେ ଅଛି ହିରୋଇ କି ଦିଟା ଷ୍ଟାର କି ତିନିଟା ଷ୍ଟାର ଥିବ।
ହଁ।
ଦିଟା ଷ୍ଟାର ଵାଲା।
କଡା ବିହାରରେ
ହୁଁ
ଦେଖିଲ
ହିରୋଇକିରେ ସେଇ ତିରିଶ ଟା ଭେଳିଆ ଥିବ। ହଁ ଖେଳୁନି ଆଉ ଏ ଆଜି ଟଟାଲି ଅନ୍ ହିଁ କରିନି।
ଆସୁନାହିଁ ଯୋଉ ନୂଆ ନୂଆ ସବୁ ଗେମ୍ ଯୋଉ ଆଣି ବେକାର କରିଦଉଛି ଝାଟିଆ କରିଦଉଛି।
ହଁ।
ନୂଆ ନୂଆ ଇଏ ଆଣେ ସିଏ ଆଣେ ଆକୁ ପୁରା ତାକୁ ପୁରା। ତମେ ଆମ ଓଲଡ ଫିଡେରେ।
ହଁ।
ବାସି ଯେ ଏ ସେଇ ମଜା। ରାଇଷ୍ଟାରେ ଜ୍ଞାନ ଗାମି ଏସବୁ ଥିଲେ ଗୋଟେ ଗୋଟେ
ସେ ସବୁ
ଯୋଉ ମହହାରଥୀ ଥିଲେ ସେ ଯୋଉ ମାନେ କହିବାକୁ ଗଲେ
ଏମ ବି ତ ପ୍ରି ଫାର ତ ଏମ ବି ତିନିଶହ କରିସାରିଲାଣି।
ଏବେ ତିିଷ କୋଡେ କରୁ ଏମିତି କିଛି ନାହିଁ କାରଣ ଏବେ ସମସ୍ତେ ଫାଇ ଜ ଅନମିଟେଡ ପାଉଛନ୍ତି। କାର ପବ ପ୍ରୋବ୍ଲେମ ହଉନଥିବ। ଧରିନିଅ ତମର ଧର ନାହିଁ ତମେ ଆଉ କାଠୁ ଗୋଟେ ହଟ୍ ପଟ ଆଣି କରିଦବ। ଥୋଡି ନା ନିଜ ନେଟ ରୁ କରିବ। ଏଟା ଏମି ବି ରେ କିଛି ସମ୍ପର୍କ ନାହିଁ। ଏଇଆ ହେଲା ଖେଳ ଟା ମାନେ ବେକାର ଲାଗୁଛି ଖେଳିବାକୁ। ଭାଇବ ବି ଆସିୁଥିଲା ଖେଳିବା ପାଇଁ ଏବେ ଭାଇବ ହିଁ ଆସୁନି।
ଭଲ ଲାଗିଲେ ଗୋଟେ ଜିନିଷ ଭଲ ଲାଗିଲେ କରିବା ପାଇଁ ସେଇଟା କରିବୁ। ଏମିତି ଖାଇବା ପାଇଁ ଭଲ ଲାଗୁନ ସେଇଟା ତୁ ଅଳପ ଦଉୁ ତୁ ଆଉ ଟିକେ ଅଧିକ ଟିକ ଖାଇପାରିବୁ ଆଉ ଗୋଟେ ଗେମ ତୁ ଖେଲୁ ଥିବୁ ଭଲ ଲାଗୁନଥିବ ଆଉ ଖେଳକୁ ଇଚ୍ଛା ହବ କି ନେକ୍ସଟ୍ ଦିନ ସେ? ଇଛା ହଁ ହବନି।
ନା।
ହଉ ତମେ ଯାହା କଣ କର୍ଚ କର ମୁଁ ଫ୍ରି ହେଇ କଲ କରିବି ଆଉ।